ତୋ ଇଏଟା ଟିକେ ପଠେଇଦେବୁ ହାଲୋ। ବନ୍ଧୁ। ମୁଁ ବୋହୁତ ଭଲ ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ବୋହୁତ ଭଲ ଅଛି। ଆଉ କଣ କରୁଛନ୍ତି?
ଇ ଏଇଟା ଟିକେ ମତେ ଜଲ୍ଦି ଟିକେ କରିନି ଇଏରେ ମାନେ ହ୍ୱାଟସ୍ଆପରେ ପଠେଇ।
କଣ କରୁଚନ୍ତି ଆପଣ କଣ କରୁଚନ୍ତି?
ମୁଁ ଏବେ ବର୍ଷା ପାଗ ଟିକେ ହେଇଚି ଟିକେ ଛାତ ଉପରେ ବୁଲୁଚି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଘରେ ଅଛି କାରଣ ବର୍ଷା ଏବେ ତ ଯେହେତୁ ଏଟା ଅଦିନିଆ ବର୍ଷା ଏ ତିନ୍ତିଲେ ଜର, ଥଣ୍ଡା ଏବଂ ବିଭିନ୍ନ ପ୍ରକାରର ଆ ରୋଗ ଅବ୍ ରୋଗ ନୁହେଁ ମାନେ ଥଣ୍ଡା, ଜର ଦେନ୍ ମୁଣ୍ଡ ବିନ୍ଧା ଏବଂ ଏଇଗୁଡ଼ା ହେଇପାରେ।
ଏବେ ଲଘୁଚାପ ଫିରି ଲଘୁଚାପ ହେଇଚି ନା ଚାରି ପାଞ୍ଚ ଦିନ ସେଇଭଳିଆ ଚା
ଚାଲିବ ଆଜ୍ଞା ଆପଣଙ୍କୁ ମୋ କଥା ଟି ଶୁଭାଉଚି ଆପଣଙ୍କୁ?
ଆଜ୍ଞା ଏବେ ଭଏସ୍ ଆଇଲା ଆପଣ ମଝିରେ କଟି ଯାଇଥିଲା।
ଠିକ୍ ଅଛି ମୁଁ କହିଲି ହଁ ଆଜ୍ଞା ସେଥିପାଇଁ ଉଁ ଲଘୁଚାପ ହେଇଚି ସେଥିପାଇଁ ବର୍ଷା ଏଇନା ଲାଗିବ ଆଉ କିଛି ଦିନ। ଆଉ ଯେହେତୁ ବର୍ଷା ଦିନ ମଧ୍ୟ ଆସିଗଲାଣି ଏଇନା ବର୍ଷା ଲାଗି ରହିବ ଉମ୍ ସବୁବେଳେ ଏବଂ ଆମ କର୍ମ ପଥରେ ଉମ୍ ବାଧା ପ୍ରାପ୍ତ ହେବ। ଆଉ କୌଣସି ସ୍ଥାନ ଯିବା ଟିକେ କଷ୍ଠକର ହେଇଯିବ। ଯୋଉମାନେ ଏବେ ଆ ବର୍ଷାର ଯୋଉ ବସ୍ତ୍ରଟି ରଖିଥିବେ ସେ ପିନ୍ଧିକି ଯାଇପାରିବେ ଆଉ ଅନ୍ୟମାନେ ଟିକେ ଅସୁବିଧା ହବ ଆଉ।
ଏବେ ପୋକ ମୋକ ବି ବଢି଼ଯିବେ ବର୍ଷା ଯୋଗୁ।
ଆଜ୍ଞା ଆଉ ମଶା ଗୁଡ଼ିକ ମଧ୍ୟ ସମସ୍ତ ଦେହରୁ ପାଣି ଜଡ଼ିଆ ରୁ ପ ଏ ପନ୍ ରହିବା ଯୋଗୁ ଯୋଉ ଅପରିଷ୍କାର ପାଣି ଗୁଡ଼ାରେ ପ- ଳିକ ମଧ୍ୟ ତାଙ୍କ ବଂଶ ବିସ୍ତାର କରିବେ ଯାହା ଫଳରେ କି ଆ ଡେଙ୍ଗୁ, ମ୍ୟାଲେରିଆ ଆଉ ଏବଂ ଏଗୁଡ଼ା ମଧ୍ୟ ହେବାର ସମ୍ଭାବନା ଅଛି।
ଆଜ୍ଞା।
ଆଜ୍ଞା। ହୁଁ। ଆ ଆପଣ ଜାଣିଥିବେ ତ ଏଥିରେ ବର୍ଷାଦିନ ମାନେ ଆମ ଗ୍ରାମରେ ବିଭିନ୍ନ ପ୍ରକାରର ଅଁମ୍ ରୋଗ ହବ। ଆଉ ତାପରେ ସମସ୍ତେ ଜା ପାଣି ଜମି ରହିବ ଗାଡିରେ ଯିବାକୁ କୌଣସି ଜାଗାକୁ ଉ ଚାଲି ଚାଲି ଆପଣ ଯାଇପାରିବେନି।
ଆମ ଗ୍ରାମରେ ଏବେ ବର୍ଷା ଯୋଗୁ ଗୋଟେ ଫୁଟବଲ୍ ମ୍ୟାଚ ଟୁର୍ଣ୍ଣାମେଣ୍ଟ ଭାବିଚନ୍ତି।
ଆଜ୍ଞା।
ବର୍ଷାରେ ଖେଳିବା ପାଇଁ।
ଆଜ୍ଞା।
ସେଇଟା ଆମର ଏବେ କଥାବାର୍ତ୍ତା ହଉଥିଲୁ କେମିତି ସେଇଟା। ହବ କେତେ ଟଙ୍କା ଖର୍ଚ୍ଚ ହବ ସବୁ ଚାଲିଚି ଏବେ ଆମର କଥା।
ଆଜ୍ଞା ଯେହେତୁ ବର୍ଷା ଦିନେ ଫୁଟବଲ୍ ଖେଳିବାକୁ ଖୁବ୍ ଭଲ ଲାଗେ କାରଣ ପାଣି। ଟିକେ ଅ ଜମି ରହିଥାଏ ତେଣୁ ଫୁଟବଲ୍ ଖେଳିବାକୁ ବହୁତ ମଜା ଲାଗେ ଆମର ମ ଯୋଉ ଗ୍ରାମରେ ଯୋଉ ପଡିଆଟି ଅଛି ଫିଲ୍ଡ ଟି ଅଛି। ସେଠି ଆମେ ସବୁ ବର୍ଷ ବର୍ଷା ଦିନେ ଆମର ଖେଳ ହୁଏ ଅ ଫୁଟବଲ ଖେଳ ହୁ ଏବଂ ଖୁବ ଭଲ ଲାଗେ ଖେଳିବାକୁ। ଆଉ ସେ ଯୋଉ କାଦୁଅରେ ଗଡା ପଡା ଆପଣ ଆଉ କୁହନ୍ତୁ ନାହିଁ।
ସେଇ ସାଙ୍ଗମାନଙ୍କ ସହିତ ସେ ଯଉ ଟାଇମଟା ସ୍ପେଣ୍ଡ କରିବ।
ଆଜ୍ଞା ଆଜ୍ଞା ଯୋଉ ବ ସାଙ୍ଗମାନଙ୍କ ସାଙ୍ଗରେ ବଡ ଭାଇ ଆଉ ଛୋଟ ଭାଇଙ୍କ ସା ଯୋଉ ସମୟଟା ବିତାଇ ଦେଇଥିବା ଆଜ୍ଞା ଯୋଉ ସମୟ ବିତାଇ ସେକୁ ସେ ସମୟ ଗୁଡିକ ବହୁତ ଖୁବ ନିଆରା ଏବଂ ଅ ମ ସୌନ୍ଦର୍ଯ୍ୟମୟ। ଆଉ ସେରେ ପ୍ରକାଶ କରିହବନି ଆ ଏବେ ତ ଆଉ ଛୁଆ ଗୁଡିକ ଯୋଉ ନୁ ନୂତନ ଛୁଆ ବାହାରୁଛନ୍ତି ସେ ତ ପାଣି କାଦୁଅକୁ ଯିବାକୁ ଚାହୁଁନାହାନ୍ତି ଆମ ଭଳିଆ ଆପଣ ଜାଣିଥିବେ ଆ ଆପଣଙ୍କ ମନ ଅଛି ଆପଣ ଆମେ କୁଆଡେ।
ଏ-ଏବେ ଏବେ ସବୁ ଛୁଆମାନେ ଫୋନ ଦେଖିକି ଆଉ କେହି ବାହାରକୁ। ଖେଳିବାକୁ କି ବର୍ଷା ପାଗକୁ କେମିତି। ଖେଳିବେ ସେ କେହି ଭାବୁନାହାନ୍ତି ସବୁ ଫୋନ ଦେଖିକି ଘରେ ବସିଛନ୍ତି।
ଆଜ୍ଞା ଆପଣ ଯଦି ମୁଁ ହଁ କୁହନ୍ତୁ ମୁଁ କହିଲି ଆପଣ ଯଦି ଆପଣ। ଯଦି ମୋ ନିକଟରେ ବି ବସିଥିବେ ବା ଆମେ ଚତୁ ଆମେ ଚାରି ଜଣ। ପାଞ୍ଚ, ଛଅ ଜଣ ପାଖରେ ବସିଛେ କିନ୍ତୁ ଆମେ ସେ ଅବସ୍ଥାରେ ନା ତ୍ୟା ଆମେ ଗୋଟେ ଅଲ୍ୟା ଅଲଗା ଦୁନିଆରେ ଅଛନ୍ତି କିଏ ଦେଖୁଛି ଇ ଭଜନ ଶୁଣୁଚି ତ କିଏ ଅନ୍ୟ ଗୀତ ଶୁଣୁଛି କିଏ ଏଲ ବି ଦେଖୁଛି କିଏ ଦ୍ରୁଭ ରାଇଡର ଦେ ସେ ମ ସମସ୍ତେ ଅଲଗା ଅଲଗା ଦେଖୁଛନ୍ତି ସମସ୍ତେ ଅଲଗା ଅଲଗା ଦୁନିଆରେ ଅଛନ୍ତି କିନ୍ତୁ ଆଗେ
ଆଗେ ଆଗେ ସାଙ୍ଗମାନେ ବସିକି ଗପ। ଗପ ସପ ହଉଥିଲେ ବର୍ଷା ଦିନରେ କିନ୍ତୁ ଏବେ ସବୁ ଫୋନରେ ସବୁ ଅଲଗା ଅଲଗା କିଏ ଗେମ୍ ଖେଳେ। ତାଙ୍କର ଚାଲିଛି କିନ୍ତୁ ତାଙ୍କ ଏବେ ତାଙ୍କର ଯୋଉ ଗପ ସପ ତାଙ୍କର ଦୂରେଇ ଯାଇଛି ସେ ଖାଲି ଫୋନ ରେ ବସିକି ସବୁ ଜିନିଷ କଟୁଛନ୍ତି ଏବେ।
ଯେହେତୁ ଆଧୁନିକ ଯୁଗ ଏବେ ପଳେଇଆସିଲା। ସେଥିପାଇଁ ଉଁ ସମସ୍ତେ ଆଧୁନିକ ହବାକୁ ଚେଷ୍ଟା କରୁଛନ୍ତି ଏବଂ। ଯୋଉ ଛୁଆ ଏବେ ଜନ୍ମ ହଉଛି ସିଏ ଦୁ ଏକ ବର୍ଷ ଦୁଇ ବର୍ଷ ସିଏ ମଧ୍ୟ ଫୋନ ଦେଖୁଛି। ଆଉ ଦୁଇ ହଜାର ଉଣେଇଶି ମସିହା ପୂର୍ବରୁ ତ ଏପରି କିଛି ନଥିଲା। ସମସ୍ତେ ଦେ ଏକତ୍ରିତ ହେଇ ବସିକି ଗ ପୁଥିଲେ ଏବଂ କୌଣସି ଏକ ବିଷୟରେ ଆଲୋଚନା କରୁଥିଲେ।
ଆଗରୁ ଛୋ ଆଗୁଆ। ସେ ଆଗରୁ ଛୋଟ ଛୁଆମାନଙ୍କୁ ଖୋ-ଖୋଇବା ବୁଲେଇକି କେମିତି ଖୋଇଦବା କିନ୍ତୁ ଏବେ। ସବୁ ଛୁଆମାନେ ଯୋଉ ଜନ୍ମ ହଉଛନ୍ତି ତାଙ୍କୁ ଫୋନ ଦେଇକି ଖୋଏବା। ଏତିକି ଉଁ ବଦ ବ୍ୟସ୍ତ ହେଇଗଲାଣିି। ଯେମିତି ଚେଞ୍ଜ ହଉଛି ଗୋଟେ ବର୍ଷକୁ ଗୋଟେ ବର୍ଷ ସେଇଭଳିଆ। ସମସ୍ତେ ଚେଞ୍ଜ ହବ ହଉଛନ୍ତି ଆଉ।
ଆପଣଙ୍କ ମନ ଅଛି ଆପଣଙ୍କ ଗୋଟେ ସାଇକେଲ ଟେ ଥିଲା ଯୋଉ ଦୁଇ ଚକିଆ ସାଇକେଲ ଟି ଆ ଆପଣ ସବୁବେଳେ ଚଲାନ୍ତି।
ନା ଦୁଇ ଚକିଆ ହିଁ ସାଇକଲ୍ ଥାଏ, ଆପଣ ଚାର୍ ଚକିଆ ଥାଏ କି?
ହଁ, ଛୋଟ ବଳେ ଛୋଟ ଛୁଆ ପାଇଁ ସେପ୍ ପାଇଁ, ମୋର ବି ସେ ଚାରି ଚକିଆ ହିଁ ଥିଲା। ତା'ପରେ ଦିଇଟା ଚ ଚକା ଖୋଲା ହେଇକି, ବଡ଼ ଯେମ୍ତି ହେଲି ସେ ଦିଟା ଚକା ଖୋଲା ହେଲା, ତା'ପରେ ଦିଟା ଗୋଟେ ସାଇକଲ୍ ହେଲା।
ହଁ! ବହୁତ୍ ଥର ପଡ଼ିଚି, ଛୋଟ--ଳେ ତ ସବୁ ପଡ଼ିଥିବେ ସାଇକଲ୍ ରୁ ମୁଁ ଯେତିକି ଜାଣ୍ଚି। କା--ନା ନୂଆ ନୂଆ ଶି--ବାରୁ ତ ସବୁ ଟିକେ
ନାନା ଗାଡ଼ି ମୁଁ କେବେ ଗାଡ଼ିଆ ମାଡ଼ିଆ ଭିତରେ ଗାଡ଼ି ପୁୁରେଇନି। ନା ଯଉ ସାଇଟ୍ ରେ ଯଉ ନାଳ ଗୁ ଯାଏ, ତା ଭିତରେ ସାଇକଲ୍ ପଶିଯା
ସେ ଯଉ ନାଳିଆ ନାଳ ଗୁଡ଼ିକ ଅଛି, ସେଇଠି ଆପଣ ଥରେ ଶିକୁଥିଲେ ମୋର ମନେ ଅଛି। ଆପଣ
ହଁ! ଆପଣ ନାଳ, ଆଉ ଆପଣ ଯଉ କ--ଲେ
ଗାଡ଼ିଆ ସେଥିରେ ବହୁତ୍ ଡିଫ୍ରେ ନାଳରେ ପାଣି ଆମର ଯାଏ କାହା ଘରୁ? କିନ୍ତୁ ଗାଡ଼ିଆରେ ତ ଆଗୁରୁ ପାଣି ଥାଏ, ସେଇଟା ଆପଣ ଭୁଲ୍ ବୁଝିିବା।
ଆଜ୍ଞା, ନାଳଟି ସମ----ଘରର ପାଣି, କିମ୍ବା କୌଣସି ଅନ୍ୟ ପାଣି ଗୁଡ଼ିକ ଆସି ଏବଂ କିନ୍ତୁ ଗାଡ଼ିଆଟି ବର୍ଷା ପାଣି ପ୍ରାକୃତିକ ଯଉ ପାଣି ବୁଝିଲି, ଖୁବ୍ ଭଲ ଆପଣ ବୁଝେ--ଲେ।
ଏବେ ବଡ଼ ହେଲେଣି, ସବୁ ଅଲଗା ଅଲଗା ଜାଗା ଯାଉଛନ୍ତି। ପଢ଼ି କିଏ ନିଜ ଡିଷ୍ଟ୍ରିକ୍ ଛାଡ଼ିକି, ଆଉ ଗୋଟେ କଉ ଜାଗାକୁ ଯାଉଛନ୍ତି। ଏଇ ଭଳିଆ ସବୁ ସାଙ୍ଗ ମାନେ ଟିକେ ଟିକେ କଟି କଟିକି ସବୁ ଗଲେଣି ଏୟା ଆଉ।
ଆଉ ଯଦି ବଦଳିବା ବି ଉଚିତ୍‌, କାରଣ ସମ ଆମ ଗ୍ରାମ ସେପରି ଚିନ୍ତାଧାରା ବ୍ୟକ୍ତି ଗୁ----ବାସ କରୁଛନ୍ତି। ଚାକିରି ଧାଉଁ ନ୍ତି, ଆମ ଗ୍ରାମରେ କଉଠି ଗୋଟେ ଝଗଡା ହବ, କଉଠି ଟିକେ କଲେଜ୍‌ ଆଡ଼େ ଏ ଯଉ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ବୁଲି ଆସି। ସେ ସେ--ଭଳି ନିଚ ଚିନ୍ତାଧାର ବ୍ୟକ୍ତି ମାନେ ସବୁ, ଏବେ ଆମ ଗ୍ରାମରେ ବହୁତ୍ ଅଛନ୍ତି। ହଁ
ଏବେ
ସମ ଚାହୁଁଚନ୍ତି, ଅନ୍ୟମାନେ ମଧ୍ୟ ସେଇଭଳି ହେଇଯାନ୍ତୁ।
ଛୁଆ ମାନଙ୍କର ବୁଦ୍ଧି ଟିକେ ତଳ--ତଳକୁ ହିଁ ଯାଉଚି।
ଆଜ୍ଞା।
କେହି କାହାର ଭଲ ଚାହୁଁ ନାହାନ୍ତି ଦୁନିଆରେ, ଆଗୁରୁ ସମସ୍ତେ କେମ୍ତି ମିଶି----ଚଳିବା ଭାବୁ କିନ୍ତୁ ଏବେ ଏବେ ସବୁ ସମ ଖାଲି, ଦେଖିଲା ଳକୁ ଜଳୁଚନ୍ତି। ଆଉ ସେ ଉନ୍ନତି କଲା ଳକୁ ଦେହ କଣ ହେଉଛି ଏଇ ଟାଇପ୍ର ଆଉ ଆଜ୍ଞା
ଆଗରୁ ହଉଥିଲା କି ସମସ୍ତେ ଚାହୁଁଥିଲେ ସମସ୍ତଙ୍କ ଭଲ ହଉ ଏବଂ ସମସ୍ତେ କେ ଖୁସି ରୁହନ୍ତୁ ଭଲ ରୁହନ୍ତୁ କିନ୍ତୁ ଏବେ ତ ଚିନ୍ତାଧାରା ସମସ୍ତଙ୍କ ଭଲଡୁଛି କାରଣ ସମସ୍ତେ ଚାହୁଁଛନ୍ତି କି ନିଜେ କିପରି ଉନ୍ନତି କରୁ ମୋ ୁଆାମୀା କିପରି ଉନ୍ନତି କରନ୍ତି ଏଇ ଗାରରେ ଏବେ ଲୋକ ବଞ୍ଚୁଛନ୍ତି
ଆଜ୍ଞା ସେ ଠିକ୍ ଚାହୁଁଛନ୍ତି। ଏମିତି ନିଜ ପୁଅକୁ କେମିତି ଉନ୍ନତି କରନ୍ତୁ ପରନ୍ତୁ କିନ୍ତୁ ଆଉ ସମୀସ୍ତଙ୍କର କେମିତି? ଖରାପ ନ ଭାବନ୍ତୁ ନିଜ ପୁଅଙ୍କର ଭାବୁଛନ୍ତି ଠିକ୍ ଅଛି କିନ୍ତୁ ପରଙ୍କର କାଇହିଁ ଖରାପ ଭାବିବା।
ଆଜ୍ଞା ସେଟା ଗୋଟେ କଥା ନିଜ ଛୁ ଛୁଆଙ୍କର ଭଲ ଭାହିବା ଠିକ୍ ଅଛି କିନ୍ତୁ ଅନ୍ୟର ଭଲ ତ ଭାବି ପାରିବନି ଖରାପ ଭାବିବି ସେଇଟା ହେଲେ କଥା ତାପରେ ଆଉ ଉଁ ଗୋଟେ କଥା ହଉଚ କି? ଭାରତ ସରକା ଆପଣ ତ ଜାଣିଥିବେ ଓଡିଶା ସରକାର ଯୋଉ ନୂତନ ବହିଗୁଡି଼କୁ ପ୍ରଣୟନ କରିଛନ୍ତି। ସେ ଆପଣ ସେ ବୟଉଡରୁ ପଢିଛନ୍ତି ଆଉ ଦେଖିଛନ୍ତି।
ନା ମୁଁ ତା ବିଷୟରେ ବେଶୀ ମୋର ଟିକେ ନାହିଁ ଜ୍ଞାନ ନାହିଁ ତା ପ୍ରତି
ଆଜ୍ଞା
ଆପଣ ଆପଣ ଯଦି ଟିକେ ମତେ କହିଦିଅନ୍ତି କି ତାର କଣ ଫଳ ଭଲ ଫଳ କି ଖରାପ ଫଳ ମୁ ଟିକଏ ଭଲ ହୁଅନ୍ତି।
ଆଜ୍ଞା ଓଡିଶା ସରକାର ଏଇନା ଏପରି ବହି ଗୁଡିକୁ ପ୍ରଣୟନ କରୁଛନ୍ତି ସେଥିରେ ଲେଖା ହେଇଛି ଆପଣ ଅ ଯୋଉ ଝାଲ୍ ମୁଢି କିପରି ପ୍ରସ୍ତୁତ କରିବେ? ଆଜ୍ଞା ଦୁଇ ଦୁଇ ଦୁଇ କପ୍ ମୁଢୀ ନେବେ ତାଦେହରେ ଏଟା ପକେଇବେ ସେଟା ପକେଇବେ ଏଗୁରା ବହିରେ ଲେଖିଛନ୍ତି। ଚା କିପରି ପ୍ରସ୍ତୁତ କରିବେ ଆଉ ନିମ୍ବୁଡା ଗୀତ ତ ଅଛି ଆପଣ ଜାଣି-ଜାଣିନଥିବେ।
କେମିତି ପ୍ରସ୍ତୁତ କରନ୍ତୁ ମୁଁ ଜାଣିଛି ଫାଷ୍ଟ୍ ଗୋଟେ ନେବେ ମୁଢ଼ି ସେ ମୁଢ଼ିକୁ ଯଦି ଆପ ଆପଣ ଟିକିଏ ଭାଜି ଦେଇଥିବେ ଭଲ ନହେଲେ ନ ଭାଜିଲେ ବି ଚଳିବ। କିନ୍ତୁ ଭାଜି ଦେଇଥିଥିଲେ ଟିକେ ବିଟ୍ ଭଲ ଟିକେ ଆଉ ଟିକେ ଅଧିକା ଭଲ ଲାଗେ ଭାଜିଦେବେ ତାପରେ ଟିକେ ତେଲ ପକେଇବେ ସୋରିଷ୍ ତେଲ ପକେଇବେ ଏବେ ସବୁ ତ ନୂଆ ନୂଆ ତେଲ ଆଇଲାଣି ବଟ୍ ସୋରିଷ୍ ତେଲ ଟା ପୁରୁଣା ଜଳ ଭଲ ଲାଗେ ଖାଇବାକୁ ତାପରେ ଟିକେ ମିକ୍ସଚର ତାପରେ ତାପରେ କିଛି ସେଉ ଗାଣ୍ଠିଆ ମାନ ବା ଯା ତା ଦୋକାନ ରେ ମିଳୁଥିବ ତାକୁ ଗୋଳେଇକି
ହୁଁ
ଟିକେ ଲେମ୍ବୁ ଚିପୁଡି଼କି ଟିକେ ଲଙ୍କାଗୁଣ୍ଡ ଟିକେ ମସ୍ ପିଆଜ ମସଲା ଟିକେ ଦେଇକି ଭଲ ତାକୁ
ଆଜ୍ଞା ତାହେଲେ ତାହେଲେ ଆପଣ କହୁଛନ୍ତି ପିଲାମାନଙ୍କୁ ଏବେ ସେଇଗୁଡି଼କ ଶିଖା ହବ କିପରି ଝାଲ୍ ମୁୁଢି ତିଆରି ହେବ କିପରି ଚା ତିଆରି ହେବ।
ପିଲାମାନେ ଏବେ ସେଗୁଡା ଆଉ ଖାଉନାହାନ୍ତି ଏବେ ଯେତେ ବଡ ହେଲାଣି ସବୁ ପ୍ରୀ ପିଜା ବର୍ଗର୍ ସେ ଏଇଗୁଡ଼ା ସବୁ ଖାଉଛନ୍ତି ଆଉ ଏହାଗୁଡା଼
ଆପଣ କହୁଛି କି ଆପଣ ଓଡିଶାର ଯୋଉ ଏବେ ଶିକ୍ଷାନୀତି ବାହାରିଛି ନୂତନ ବହି ଗୁଡି଼କୁ ପ୍ରଣୟନ ହେଇଛି ସେ ବହିଗୁଡିରେ ଆପଣ କହୁଛନ୍ତି କି ଏଇ ଗୋଟା ରହିବ କି ସେ ବା ଝାଲ୍ ମୁଢି।
ନା ନା ନା ଏଗୁ ଏଗୁଡା ରହିବା କଥା ନା ଏଗୁଡା ନିଜ ଘର ଲୋକମାନେ ଏଗୁଡା ନିଜ ଖାଇବା ପତ୍ର ଯେତିକି ତାଙ୍କ ଘର ଏଗୁଡା କିନ୍ତୁ ଓଡିଶା ବହିରେ କିଛି ରହିବା କଥା ଥା ନୁହଁ ଓଡ଼ିଶା ବହିରେ କେମିତି ତମେ ଉନ୍ନତି କରିବ କେମିତି ଓଡ଼ିଶାକୁ ଆଗେଇ ନେବ କେମିତି କାହାର ଆଉ ଯଦି କାହା କି କିଛି ଫସିଯାଇଛି କେଉଁ କାମରେ ତାକୁ କେମିତି ଉଦ୍ଧାର କରିବ ତାଠାରୁ ଏଗୁଡ଼ା ଶିଖେଇବା କଥା ଏଗୁଡା କେମତି ଜା ଝାଲ୍ ମୁଢ଼ୀ ଏଗୁଡ଼ା ଖାଇବା ଉପରେ ଏତେ ଫୋକସ୍ କରେନା କିନ୍ତୁ ଦେଶର ଉନ୍ନତି ହେବ ସେଇଆ ଭାବିବା କଥା।
ଆଗେ ଲୋକ ପିଲାମାନେ ପଢୁଥିଲେ ବହିରେ ଗୋପବନ୍ଧୁ ମହାତ୍ମା ଗାନ୍ଧୀ ମଧୁସୂଦନ ଦାସ ଏବେ ପଢୁଛନ୍ତି ନିମ୍ବୁଡା ଗୀତ ଆଜ୍ଞା।
ସେତେବେଳେ ଦଶମରେ ପଢୁଥିଲେ ଆମର ଗୋପବନ୍ଧୁ ଦାସ ଙ୍କ ବିଷୟରେ ଥିଲା।
ଆଜ୍ଞା ବନ୍ଧୁ ଆପଣଙ୍କ ସାଙ୍ଗେ କଥା ହେଇ ଖୁବ ଭଲ ଲାଗିଲା ଆଉ ନମସ୍କାର ଧନ୍ୟବାଦ।
ଧନ୍ୟବାଦ।